ଦିଦି ପ୍ରଣାମ କଣ କରୁଛନ୍ତି?
କଣ ଏଇଠି ଟିକେ ଏଇଠି ବୁଲୁଥିଲି ଛାତ ଉପରେ ଆଉ।
ହୁଁ ବର୍ଷା ହଉନି?
ନା ବର୍ଷା ନାଇଁ ବର୍ଷା ଏବେ ଛାଡି ଯାଇଛି।
ଆଉ ଦେହ ଭଲ ଅଛି ନା ଆପଣଙ୍କର?
ହଁ ଦେହ ଭଲ ଅଉଛି ସେମିତି ଥଣ୍ଡା ଫଣ୍ଡା ଟିକେ ହଉଛି।
ହୁଁ ଏଇ ପାଗ ଚେଞଜ ହେଲା ବେଳକୁ। କୁ ପାଗ ପରିବର୍ତ୍ତନ ଦ୍ଵାରା ଟିକେ ଏପଟ ସେପଟ କାମ କଲା ବେଳକୁ ଦେହ ଖରାପ
ହଉଛି ଟିକେ ଗାଁ କୁ ଯାଇଥିଲୁ ଏଇ ବୁଲାବୁଲି ବାହାଘର ଫହାଘର ଥିଲା ଏପଟ ସେପଟ ହେଲା ବେଳକୁ ଏଇ ମୋ ଦେହ ଖରାପ ହେଇଯାଉଛି। ପମାଙ୍କରଠି ସ୍କୁଲ ଖୋଲିଗଲାଣି ପଢି ଆସିଲୁ ଗାଁ ରୁ।
ଆଉ କଣ ଖାଇଥିଲେ ଆଜି ଆପଣ?
ଆଜି ସାଧା ତ ରେ ଆମର ପିଆଜ ରସୁଣ ହୁଏନି ତ
ଓହୋ ଆପଣ କଣ ଜୟଗୁରୁ ଦୀକ୍ଷା ନେଇଛନ୍ତି?
ଆଜ୍ଞା ଆଜ୍ଞା ଜୟଗୁରୁ ଦୀକ୍ଷା। ଏ ପିଆଜ ରସୁଣ ଆମର ହୁଏନି ତ ଏଇ ଡାଲମା ଅରୁଆ, ଡାଲମା। ଖୋଟା ଭଜା ଏମିତି ସବୁ ଆଉ ଖାଦ୍ୟ ଆଉ ସାଧା ଆଉ।
ନାଇଁ ମୁଁ ଏଇ ଦୀକ୍ଷା ବିଷୟରେ ଜାଣିଛି ତ ମୋର ଜଣେ ସାଙ୍ଗ ସିଏ ଦୀକ୍ଷା ନେଇଛି ତ ସି ଶୁକ୍ରବାର ଦିନ ପିଆଜ ରସୁଣ ଚୁଇନି ଆଉ ଆପଣଙ୍କର ପ୍ରାର୍ଥନ ର ଥିବ ସନ୍ଧ୍ୟା ସମୟରେ ମୋରୁ ଆଉ ସନ୍ଧ୍ୟା ସମୟରେ ନା
ଇଷ୍ଟ ବୃତ୍ତି ସେଟା କୁହାଯାଏ ସକାଳୁ ମାନେ ଭୋର ଉଠିକି ହ ମାନେ ଦୁଇ ଟଙ୍କା ତାକୁ ମାନେ ଠାକୁରଙ୍କ ନାଁରେ ରଖିକି ଅନୁ ଅନୁକୂଳ ଚନ୍ଦ୍ରଙ୍କ ନାଁରେ ରଖିକି ପ୍ରାର୍ଥନା କରିବ ଆଉ। ସକାଳୁ ପୁଣି ସନ୍ଧ୍ୟା ବେଳକୁ। ଆଉ ସତସଙ୍ଗ ହୁଏ।ଏଇ ଖାଲି ଖାଉ ବାରଣ କରୁ ଖାଲି ପିଆଜ ରସୁଣ ଆଇଁଷ ଟା ଖାଉନ ଆଉ।
ହୁଁ ଜାଣିଛିି ଜାଣିଛି ଆଉ ମନ୍ତ୍ର ବି ଏମିତି ମ ମନ୍ତ୍ର ପାଠ କରନ୍ତି ସେଇ ମନ୍ତ୍ର ଟା କେବଳ ଆପଣ ଜାଣିବେ।
ହଁ ଜାଣିବୁ ଆମେ ନା ଆଉ କାହା କୁହାଯାଏନି ଆଉ। ଆପଣ କେମିତି ଜାଣିଲେ ଆପଣ ଜାଣି ନେଇଛନ୍ତି ନାହିଁ ତ।
ନାଇଁ ନାଇଁ ମୁଁ ନେଇନି ମୋର ଜଣେ ଭଲ ବନ୍ଧୁ ଟିଏ ଜଣେ ନେଇ ଥିଲା। ତ ମୁଁ ତାକୁ କୁହେ ତୁ କଣ ମନ୍ତ୍ର ପାଠ କରୁଛୁ ତୁ ମତେ କହ। ମୁଁ ବି କହିବି ସିଏ କହିବ କି ଯେ ଆଜ୍ଞା।
କୁହନ୍ତିନି କାହାକୁ ଆଉ। ଆଉ ଘରେ ସମସ୍ତେ ଆପଣଙ୍କ ଘରେ ସମସ୍ତେ ଭଲ ଅ ଅଛନ୍ତି ଘରେ।
ଆଜ୍ଞା ଆଜ୍ଞା ଆମ ଘରେ ସମସ୍ତେ ଭଲ ଅଛନ୍ତି।ଆଉ ଆପଣଙ୍କ ଘରେ?
ହଁ ଏଇ ଝିଅ ଦେହ ଟିକେ ଖରାପ ହେଇଯାଇଛି ଥଣ୍ଡା ତ ତାକୁ। ଏ ଗାଁ କୁ ଯାଇକି ବର୍ଷାରେ ଓଦା ମଦା ହେଇକି ଦେହ ଖରାପ ଟିକେ ହେଇଯାଇଛି। ଆଜି ଟିକେ ଡାକ୍ତରଖାନା ଯାଇଥିଲା ଔଷଧ ଆଣିଚି। ଖାଇଲା ପରେ ଟିକେ କମିଛି। ଜର ହ୍ୟାଲୋ ଆଜ୍ଞା କହୁନାହାନ୍ତି।
ମୁଁ କହିଲି ମୁଁ ଜଗନ୍ନାଥ ଠାକୁରଙ୍କୁ ଡାକୁଚି ଝିଅଙ୍କ ଦେହ ବହୁତ ଜଲଦି ଭଲ ହେଇଯାଉ।
ହଁ ହଁ ହଁ ହଁ ଯାହାଉ ଧନ୍ୟବାଦ। ଆପଣ କହିଲେ ନିଶ୍ଚିନ୍ତ ଭଲ ହେଇଯିବ। ତାପରେ ଯୋଉ ଔଷଧ ଖାଉଚି ଟିକେ କମେଇବାକୁ ଟାଇମ ଲାଗିବ। ଏ ଯଷ୍ଟ ଥଣ୍ଡା ଟା ଆର ଛୁଆ ତ ହଇରାଣ କରନ୍ତି ଜାଣିଥିବେ। ଜମା ଛାଡୁନି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
କାମ ଧନ୍ଦା କରେଇ ଦଉନି। ଖାଲି ବହୁତ୍ ହଇରାଣ କରୁଛି ମୋ ପାଖରେ ବସ୍ ମୋ ହାତ ଗୋଡ ମୋଡ। ମୁଁ ତାକୁ ଟିକେ ଏଇ ଯୋଉ ଦେଶୀ ଚିକିତ୍ସା କରିଦେଲି। ବୋଉ ଆମ ଗାଁ ରୁ ଯୋଉ ମହୁ ଦେଇଥି ଘିଅ ଜାଣିଲେ ଗୁଆ ଘିଅ ତାପରେ ଟିକେ ଯାଇ ଫଳ ଆଉ ଟିକେ ଯୋଉ ଇଏ କଣ କିହନି ଯୋଉ ପକେଇକି ତୁଳସୀ ପତ୍ର ସବୁ ପକେଇ ଫୁଟେଇକି ମାରିଦେଲେ ପୁରା ଥଣ୍ଡା କମିଯିବ।
ତାହେଲେ କଣ କଣ ପକେଇକି କରୁଛନ୍ତି ମତେ ଟିକେ କହିବେ।
ଘିଅରେ ଯାଇ ଫଳ ଜାଣିଛନ୍ତି ଯାଇ ଫଳ ହଁ ଯାଇ ଫଳ ପକେଇ କି ଗୁଆ ଘିଅ ବହୁତ ଉପକାରୀ। ମାନେ ଥଣ୍ଡା ହେଲେ ନହେଲେ ଯାହାବି ଗୋଟେ ବିଷାକ୍ତ ଜିନିଷ କାମୁଡିଲେ ପୋକ ଫୋକ ହେଲେ ଯାହା କାମୁଡ଼ିବ ବିଛା ପିଛା କାମୁଡିବ ଗୁଆଝିଅ ଟିକେ ଗରମ କରି ଦେଇଦେବେ ବହୁତ ଉପକାର ମିଳିବ। ଦେଖବ ମାନେ ଏତେ ବିନ୍ଧା ହଉଥିବ ଗୁଆ ଘିଅ ଟିକେ ମାରଦେବ ପୁରା
ନିହାତି ନିହାତି କମିଯିବ। ମୋର ବି ଏମିତି ମୁଣ୍ଡ ବିନ୍ଧା ହେଲେ ମୋ ଘରେ ମୋ ବୋଉ ମୋ ମୁଣ୍ଡରେ ଘିଅ ଲଗେଇ ଦିଅନ୍ତି ଯୋଉ ଗୁଆ ଘିଅ ଅ ଲଗେଇ ଦିଅନ୍ତି। ମୁଁ ରାତିରେ ଶୋଇପାରେନି।ମୋ ମୁଣ୍ଡବନ୍ଧା ବହୁତ ଜୋରସେ ହୁଏ।ତ ମୁଁ ରାତିରେ ଏମିତି କାନ୍ଦୁଥିବି। ମୁଁ ଔଷଧ ଖାଇଲା ପରେ ବି ମୋର କମେନି। ତ ଯୋଉ ପର୍ଯ୍ୟନ୍ତ ମୋ ମୁଣ୍ଡରେ ଘିଅ ନଲଗା ହେଇ ଚି ଭଲ ସେ ମାଲିସ ନ କରାହେଇଛି ସେ ପର୍ଯ୍ୟନ୍ତ ମୋର କମିବନି। ଆଉ ମୋ ମତେ ଥଣ୍ଡା ହେଲେ ଅ ମୋ ଘରେ ମୋ ବୋଉ ମତେ ମୋ ଅ ହାତ ପିଠି ଘିଅରେ ମାଲିସ କରିଦ
ଆମର ଆମର ଯେତେବେଳେ ଛୁଆଙ୍କ ଦେହ ଖରାପ ହେବେ ହଁ ଭ ଭାଇ ଅଉ ସେଇ ଖୀର ଯଉ କଣ ଘିଅ ଆଉ ଯଉ ଇଏ ହୁଁ । ଡାଲଚିନି ପକେଇକି, ଆମର ଫୁଟେଇକି ରଖିଦେଇଛୁ ଗୋଟେ ଡବାରେ ସବୁବେଳେ ମାଲିସ ହୋଉ ପିଠି, ଯୋଉ ପଛ ପଟ ଯୋଉ ପିଠିଟା ଗୋଡ଼ ଆ ମୁଣ୍ଡ ସବୁ ମାଲିସ କରିଦେ ପୁରା କମିଯିବ, ଥଣ୍ଡା ନର୍ମାଲ ଥଣ୍ଡା, ପୁରା କମିଯିବ ।
ଯା ହଉ ଆପଣଙ୍କ କତିରୁ, ଏଇଟା ଏଇ ଉପକାରଟି ପାଇଲି ମୁଁ ବି ଆ ଏମିତି କରିକି ଲଗେଇବି, ମୋର ବି ବହୁତ ଥଣ୍ଡା ରୁହେ ଦେହରେ, ଯା ହଉ ଧନ୍ୟବାଦ, ଆପଣ ମତେ ଏଇ କଥା କହିଥିବାରୁ
ହଁ
ଆଉ ଆଜି କୁଆଡେ ବୁଲିବା ପାଇଁ ଯାଇଥିଲେ?
ଆଜି ଆଉ ତ ବ୍ୟସ୍ତ ଭିତରେ ଯାଇପାରିଲିନି କୁଆଡେ, ଯାଇ ପାରିଲିନି ବୁଲିବାକୁ ସନ୍ଧ୍ୟା ବେଳକୁ ଯିବୁ କୁଆଡେ ଟିକେ ବୁଲିବାକୁ ଆଉ ।
ଯାଆନ୍ତୁ ଟିକେ, ବାହାରେ ବୁଲାବୁଲି କରିକି କଣ ଟିକେ
ଟିକେ ଦେହ ଭଲ ନାଇଁ, ଟିକେ ବୁଲାବୁଲି କରି ବାହାରେ ସେ ଝିଅ ଟା ବି କହୁଛି ଟିକେ ଯିବା ପାର୍କ ଫାର୍କ ଆଡେ ବୁଲିବାକୁ । ଟେ ବୁଲାବୁଲି କରିକି ଆସଲେ, ଟିକେ ଛୁଆଙ୍କୁ ଖେଳା ଖେଳି କରିଦେଲେ, ତାଙ୍କୁ ଟିକେ ଭଲ ଲାଗିବ ।
ହଁ ତାଙ୍କ ମନ ଟିକେ ଫୁର୍ତ୍ତି ଲାଗିବ ।
ପୂର୍ତ୍ତି ରହିବ କି ପାଠ ପଢିବାକୁ ସେ ଇଚ୍ଛା କରିବେ, ମଝିରେ ମଝିରେ ଛୁଆମାନଙ୍କୁ ଟିକେ ବୁଲିବାକୁ ନ ନେଲେ, ତାଙ୍କ ମାଇଣ୍ଡ ଇଏ ହେଇଯାଉଛି ।
ହଁ ନିହାତି, ନିହାତି ନେଇ ଯିବେ ଟିକେ, ଆଜି ବୁଲେଇ ଆ ଅ କଣ ଟିକେ ମନପସନ୍ଦର ଜିନିଷ ଛୋଟ
କଣ ଟିକେ ଛୁଆଙ୍କ ଟିକେ ମକା ଫକା ଖାଇଦେଲେ, ତାଙ୍କୁ ମୋ ଝିଅର ବାହାରି ପୋଷୁନି ମକା ଏ ସବୁ ଇଏ ଯୋଉ, ମକା ସିଜା ଯଉ ସେ ଭାରି ଭଲ ପାଏ, ତାହେଲେ ଲେମ୍ବୁଫେମ୍ବୁ ପଡି ବଢିଆ ଟେଷ୍ଟ ଲାଗେ ନା
ଆଜ୍ଞା, ଲେମ୍ବୁ, ଲୁଣ, ଲଙ୍କା ହଁ ମ କାରି କି ଆନ୍ତି ଏଇଠ
ସ ଯୋଉ ଛୁଆଙ୍କୁ କରିଦିଅନ୍ତି, ସେ ମୋ ଝିଅ ବହୁତ ଭଲ ପାଏ ଖାଇବା ପାଇଁ । ସେଇଟାକୁ, ସେଇଟା ଯାଇକି ଖାଇ ଦେଇ, ବୁଲିକି ଖାଇଦେଇ ଆଇଲେ, ତା ଟିକେ ଭଲ ଲାଗିବ, ତା ମାଇଣ୍ଡ ଟା ବହୁତ ଫ୍ରେଶ୍ ଲାଗିବ ।
ହଁ । ଅ ମାଇଣ୍ଡ ଭଲ ଲାଗିବ ଆଉ ଯେତେ ଜରରେ ଆପଣ ଶୋଇବେ ାଇ ସୋର୍
ଯେତେ ଟିକେ ବୁଲାବୁଲି, ଜରରେ ଯେତେ ଉଠିବ ଏପଟ ସେପଟ ହବ, ଦେହ ଟା ଟିକେ ଭଲ ଲାଗିବ ନାଇଁ କି?
ନିହାତି, କିନ୍ତୁ ମତେ ତେ ଜର ମୁଁ ଉଠି ପାରେନି, ମାନେ ମୋର ଟୋଟାଲି ବଳ ପାଏନି, ମତେ ବହୁତ ଜୋ
ପୁରା ଦୁର୍ବଳ ଲାଗେ ନାଇଁ କି? ଭଲ ଲାଗେନି ଆଉ
ମାନେ ଜର ସହେତ
ଜର ହେଲେ ଗୋଟେ କଥା ମନେ ରଖ ଗରମ ଉଷୁମ ପାଣି କରିକି ଜାଣିଲେ, ପୋଛି ହେଇ ପଡିବ, ଜର ଓହ୍ଲେଇଯିବ ।
ହଁ ମୋ ମୁଣ୍ଡରେ ପାଣି କପଡା ଏମିତି ଦିଆହବ । କିନ୍ତୁ ପାଣି କପଡା ତିଆ ହବ, ସାଙ୍ଗେ ସାଙ୍ଗେ ପାଣି ଶୁଖିଯିବ ।
ନା ମାନେ ପ୍ରବଳ ମାନେ ରହୁଛି, ଜୋର ମାନେ ଅଧିକ ରହୁଛି, ଇଏ ନା
ହଁ ମତେ କଉଛି ପୁରା ଯେତିକି ଜର ରହ କହ କଥା ଦେହରେ ଶହେ ଚାରି
ମାନେ, ମାନେ ଜଳ ଅଧିକ ତାପମାତ୍ରା ପତ୍ର ଜନ୍ ତାକୁ ସେଇ ବା କହୁଛ ଉଷୁମ ପାଣିରେ ପୋଛି ହେଇ ପଡିବେ, କିଛି ବି ନ କଲେ ଡାକ୍ତର ପାଖକୁ ଯିବା ଆଗରୁ ଆଗେ ଉଷୁମ ପାଣି ରେ ପୋଛେଇ ପଡିବ ବହୁତ ଲାମ୍ଭ
ମେଡିସିନ ଖାଇବା ଅପେକ୍ଷା ମୁଁ କହୁଚି ଉଷୁମ ପାଣିରେ ପୋଛି ହୋଇ ପଲେ ଜର ଟା ଓହ୍ଲଇଯିବ ଜାଣିଲେ। ହଁ ଯେ ଯିଏ ଯେ ନ ଇଏ କରି ତାଲେ ଜରଟା ପୁରା ମୁଣ୍ଡକୁ ଉଠି ଯାଇକି ବେଶୀ ଟେନସନ। କଷ୍ଟ ଦେବ ଶରୀରକୁ ଆ ପଛିହେଇଗଲେ ଟିକେ ଭଲ ଲାଗିବ ଆରାମ ଲାଗିବ।
ବହୁତ୍ ପେଇଁନ ହଉଚି, ଅଳ୍ପ ଟିକେ ନେଇଯିବି ବୁଲେଇ ଆଣିବେ।
ହୁଁ ମୁ ଟିକେ ନେଇକି ଯିବୁ। ନେଇକି ଟିକେ ବୁଲେଇ ଆଣିଲେ ଆଉ ଟିକେ ଭଲ ଲାଗିବ।
କରଛନ୍ତି? ମୁ କହିଲି ଆଜି ଆଉ କଣ ରାତିରେ କଣ ଖାଇବା ପିଇବାର ବନ୍ଦୋବସ୍ତ?
ରାତି ଆ କଣ ବନ୍ଦୋବସ୍ତ ଆଜି ରୁଟି ହବ ଆଉ। ଡାଲମା ଫାଲମା କି ସନ୍ତୁଳା ହବ ଆଉ ଆଜି ଶୁକ୍ରବାର ଯେହେତୁ। ଆମେ ଖାଇବୁନି ତ ସାଧା ହବ ଆଉ। ଛୁଆ ତାଙ୍କର ଖାଉଛଚନ୍ତି କିଛି ନାହିଁ ଆମେ ଯେହେତୁ ଖାଇବୁନି ଆମ
ଆଉ ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ହଁ ଆମର ଅଛନ୍ତି ବାପା ମା। ଏଇ ଯୋଉ ଶାଶୁ ଶ୍ୱଶୁର। ଦିଅର ଅଛନ୍ତି। ଆଉ ଛୁଆ ଦି ଜଣ ଭାଇ ଏମିତି ଆମର ପରିବାର।
ଯାହା ହଉ ଆପଣଙ୍କ ପରିବାର ସବୁବେଳେ ଏମିତି ଖୁସିରେ ରୁହନ୍ତୁ। ହୁଁ।
ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆମ ପରିବାରରେ ଆମର ହଉଚନ୍ତି ଯୌଥ ପରିବାର, ତ ଆମ ପରିବାରରେ ବାପା ମା ଆଉ ଆମ ବଡ ମାମା ବଡ ବୋଉ ବଡ ବାପା ଜେଜେମା ଆଉ ମୋର ତିନୋ ଦୁଇଟି ଭଉଣୀ ଦୁଇଟି ଭାଇ ମୋର ଗୋଟେ ସାନ ଭଉଣୀ ଆଉ ମୁଁ ଆମେ ଏତିକି।
ପୁର୍ ପରିବାର ଆଉ ନାଇଁ।
ଆଜ୍ଞା। ଯୌଥ ପରିବାରରେ ରହିବା ଯୌଥ ପରିବାର ର ଭଲ ପାଇବା।
ଭଲ ପାଇବା, ଆମର ମୋର ସେଇ ଯୋଉ ବାପଘରେ ଆମର ନ୍ତି ଯୌଥ ପରିବାର ଚାରି ପାଞ୍ଚ ଭଉଣୀ ଦାଦା ବାପା। ବଢାପା ଜାଣିଲେ ଭାଇ ଗଲେ ଆଜ୍ଞା।
ମୁଁ କହିଲି ଆପଣଙ୍କ ସହିତ ମତେ କଥା ହେଇଛକି ବହୁତ ଭଲ ଲାଗିଲା। ଏବେ ଟିକେ ମୋର କାମ ଅଛି ମୁଁ କାମ ସାରିକି ଆପଣଙ୍କୁ ଭାଙ୍ଗା ହେଈକି କଲ୍ କରିବି। ହଉ ଧନ୍ୟବାଦ।
ଧନ୍ୟବାଦ।
ହ।